ସ୍କାର ବନ୍ଧୁ କଣ କରୁଛନ୍ତି?
ଆପଣଙ୍କ ଶବ୍ଦ ସ୍ପଷ୍ଟ ଭାବରେ ଶୁଆଯାଉ ନାହିଁ
ବନ୍ଧୁ ନମସ୍କାର କଣ କରୁଛନ୍ତି?
ହଁ ଏଇ ବାହାରେ ବୁଲାବୁଲି କରିଛି ଆଉ ଆପଣ?
ବନ୍ଧୁ ହଁ ମୁଁ ଏବେ ଆସିଥିଲି ବନ୍ଧୁ କଣ କହିବି ଟିକେ ଗୋଟେ ଜାଗାକୁ ଆସିଥିଲି ଆଉ ଆପଣଙ୍କୁ କଣ କହିବି ବନ୍ଧୁ
ହ୍ୟାଲୋ
ହ୍ୟାଲୋ
ହଁ ବନ୍ଧୁ କୁହନ୍ତୁ ବନ୍ଧୁ ମୁଁ ଆସିଥିଲି ମୁଁ ବନ୍ଧୁ ଆସିଥିଲି କୁଆଡ଼େ କହିଲେ ଟିକିଏ ଆମ ଯେଉଁ ଜାଣିଥିବେ ଚାଷ ଜମିରେ ବନ୍ଧୁ ଥାଏ ମାନେ ଟିକେ ଭିତର ଅ ଅଞ୍ଚଳକୁ ବନ୍ଧୁ ଟିକେ ପଳେଇ ଆସିଥିଲି କାରଣ ଚାଷ ଜମିକି ଟିକିଏ ଆସିଥିଲ ବୁଲାବୁଲି କରିବାକୁ ସେ ଭିତର ଅଞ୍ଚଳକୁ ଆସିଲା ବେଳେ ବନ୍ଧୁ ଆମର ବେଣା ବୋଲି ଗୋଟେ ଗଛ ବନ୍ଧୁ ଜାଣିଛନ୍ତି ଆପଣ
ଆଜ୍ଞା ଆଜ୍ଞା
ହଁ ଆମର ବନ୍ଧୁ କଣ ଅଛି ନା ଆମ ଚାଷ ଜମି ଭିତରକୁ ମାନେ ଚାଷ ଜମିର ଯୋଉଠୁ ଚାଷ ଚା ଜମି ସରେ ତା ଭିତରକୁ ବନ୍ଧୁ ଆମର ମାନେ ମାନେ ଆପଣ ବନ୍ଧୁ ଭାବି ପାରିବେନି ଯେ ଆମ ଗ୍ରାମ ଯେଠିକି ହବ ବେଣାର ମାନେ ବେଣା ର ଜଙ୍ଗଲ ସେଠି ଗୋଟେ ବନ୍ଧୁ ଅଛି ବେଣା ମାନେ ବନ୍ଧୁ ବୁଝପାରୁଛନ୍ତି ତ
ଆଜ୍ଞା ଆଜ୍ଞା ବନ୍ଧୁ ଶୁଣନ୍ତୁ ଆପଣ ଯୋଉ କହିଲେ ଆପଣ ବିଲ ମ ଅଜିକି ଯାଇଛନ୍ତି ଆପଣ ବେଣା ବୁଦା ଦେଖିଲେ ଆପଣଙ୍କ ବେଲ ଆପଣଙ୍କ ଚାଷ ଜମି ମଧ୍ୟରେ ଯଦି ସେ ବେଣାବୁଦା ହଉଛି ଆପଣଙ୍କ ଚାଷ କରିବାରେ କିଛି ଅସୁବିଧା ହଉନାହିଁ
ନେନେ ବନ୍ଦୁ ସେ ଆପଣଙ୍କୁ ଦେଖକୁ କହୁଛି ବନ୍ଧୁ କଣ ପାଇଁ ଆପଣଙ୍କୁ କହିଲି ବେଣା ବୁଦା ଆମ ଇଏ ଭିତରେ ଅଛି ବନ୍ଧୁ ଆପଣଙ୍କୁ ବୁଝେଇ ଦଉଛି ବନ୍ଧୁ ଏବେ ଯୋଉଠି ସେ ଯୋଉ ବେଣା ସୋଉ ବନ୍ଧୁ ଉଠିଛି ନା ବନ୍ଧୁ ବୁଝିଲେ ନା ଆଗେ ସେଠି ଚାଷ ଜମି ହିଁ ଥିଲା ଦେଖନ୍ତୁ କାଳ କ୍ରମେ କଣ ହେଇଛି ବନ୍ଧୁ ଆପଣଙ୍କୁ ବୁଝଉଛି ବନ୍ଧୁ ଦେଖନ୍ତୁ କଣ ହେଲା ଆମର ଯେତେବେଳେ ଗ୍ରାମର ଗ୍ରାମବାସୀ ମାନେ ଚାଷ ଜମି କରନ୍ତି ଚାଷ କରନ୍ତି ସେତେବେଳେ ବନ୍ଧୁ କଣ ହୁଏ କି ବେଣା ଗୋଟେ ଦିଟା ବନ୍ଧୁ ଉଠେ ବୁଝିପାରିଲେ ନା ବନ୍ଧୁ
ଆଜ୍ଞା ଆଜ୍ଞା।
ଆମ ଯୋଉ ହିରୋସ୍କ କରରେ ଗୋଟ ଗୋଟେ ଦିଟା ବେଣାବୁଦା ଉଠେ ଆମର ଯୋଉ ଚାଷ ଜମି ଯୋଉ ଚାଷ କରନ୍ତି। ସେମାନେ ତାକୁ କଣ କରନ୍ତି ଓପାରିକି ଫୋପାଡି ଦିଅନ୍ତି। ବନ୍ଧୁ ମନେ ରଖିଥିବେ ବେଣା ଗୋଟେ ଏମିତି ବୃକ୍ଷ ସେ ମରେ ନା। କି ପୋଡ଼ିଲେ ପୋଡ଼ି ହୁଏନା କି କିଛି ହୁଏ ନା ବନ୍ଧୁ ତାର। ତାକୁ ଆପଣ ଫୋପାଡି ଦେବେ ସିଏ ପୁଣି ପାଣି ପାଇଲେ ବନ୍ଧୁ ସୃଷ୍ଟି ହବ ବୁଝିପାରିଲ ନାଁ ବନ୍ଧୁ।
ଦେଖନ୍ତୁ ଆପଣ ଯୋଉ କହିଲେ ଏବେ ଆଗେ ଚାଷ ଜମି ଭିତରେ ଉଠି ଯାଇଛି ଆପଣ ମାନେ କହିବା ଅର୍ଥ। ଏବେ ସେଠାରେ ଚାଷ ହେଉନାହିଁ।
ଏବେ ବନ୍ଧୁ କେମିତି ହବ ବନ୍ଧୁ ଦେଖନ୍ତୁ ଫାଷ୍ଟ ଯେତେବେଳେ ଆମର। ଯୋଉ ଲୋକ ଗାଁ ର ଲୋକମାନେ। କିଛିଟା ଲୋକମାନେ ତାଙ୍କ ଜମିରୁ ବେଣା ନେଇକି ଆଉ ଗୋଟେ ଜମିରେ ପକେଇଦେଲେ। ସେ ଯୋଉ ଅନ୍ୟ ଯୋଉ ମା ଯୋଉ ଯୋଉ ଜମିର ଯିଏ। ମୁଖ୍ୟ ଯିଏ ସିଏ ଜମିକି ଆସି ପାଇଲେନି ବନ୍ଧୁ ବୁଝିଲେ ନା? ତା ଫଳରେ କଣ ହେଲା କି ସେ ଗଛଟା ଅଟୋମେଟିକ୍ ତାର ବଂଶ ବିସ୍ତାର କଲା ବନ୍ଧୁ ବନ୍ଧୁ ବୁଝି ପାଇଲେ? ଏବେ ତା ଫଳରେ କଣ ହଉଛି କି ଆମର। ବନ୍ଧୁ ଏ ଏଠି ଆମର ଏଇ ଯୋଉ ଚାଷ ଜମି ଟୋଟାଲ ଯୋଉିଠୀ ମୁଁ କହୁଛି ବନ୍ଧୁ ଆମ। ଗ୍ରାମ ଯେ ଯେ ଯେତିକି ବଡ଼ ହବ ସେତିକି ବଳରେ ବେଣାବୁଦା ହେଇଯାଇଛି। ହବାର କାରଣ ହଉଛି ଏଇଆ ଯେ ଗୋଟେ ଜାଗାରୁ ସୃଷ୍ଟି ହେଇ ହେଇ ଏଇଟା ଟୋଟାଲ ସବୁ ଜମିକି। ଚାରିପଟୁ ଆକ୍ରମଣ କରଛନ୍ତି ଏଇନା ବନ୍ଧୁ ଆମର କଣ ପରିସ୍ଥିତି ହଉଛି। ଆମେ ଜଣେ ଚାହିଁଲେ।
ଆପଣ ଯୋଉ କହିଲେ ଆପଣ ଯୋଉ କହିଲେ ମୁଁ ଶୁଣୁଥିଲି। ଆପଣ ଯୋଉ କହିଲେ ସେମାନେ ଯୋଉ ଅନ୍ୟ ଲୋକମାନେ ତାଙ୍କ ଜଣଙ୍କ ଜମିରେ ଆଣିକି ଆ ତାଙ୍କ ଜମିରୁ ଆଣି ବେଣା ଆଉ ଗଛଗୁରା ପକେଇଚନ୍ତି।
ହଁ ବନ୍ଧୁ।
ଦେଖନ୍ତୁ ସିଏ ଯଦି ପକେଇଲେ ତାଙ୍କର ତ ଏଇଟା। ଚାଷ ଉପଯୋଗୀ ଜମି ବର୍ଷ ସାରା ଜଣେ କୃଷକ ବର୍ଷ ସାରା ଚାଷ କରିଥାଏ। ପ୍ରଥମତଃ ଖରା ଗ୍ରୀଷ୍ମ ଋତୁ। ଋତୁରେ ସେ ଯେତେବେଳେ ନିଜ ଜମିିକି ହଳ କରେ ଏବଂ ବର୍ଷା ଋତୁ ଆସିବା କାରଣ। ନିଜେ ଧାନ ଆପଣଙ୍କ କହିବା ସେ ଯଦି। ଆପଣ ଯଦି ସେ ଯଦି ଧାନ ଗଛ ମଧ୍ୟ ଶୀତ ଋତୁ ପର୍ଯ୍ୟନ୍ତ ରହେ। ଆପଣଙ୍କ କହିବା ଅନରେ ସିଏ ତାଙ୍କ ବିଲରୁ ଆଣି ଆଙ୍କ ବିଲରେ। ତାଙ୍କ ଜମିରେ ତାଙ୍କ ବେଣା ଗଛ ପକେଇଲେ।
ଆପଣ ବୁଝି ପାଇଲେନି ବନ୍ଧୁ ମୋ କହିଆ ବନ୍ଧୁ ଦେଖନ୍ତୁ କ କଣ ହେଲା ଯେତେବେଳେ ଗୋଟେ ଚାଷ ଜମି କରରେ। ଆମ ଜମି କରରେ ତର ଗୋଟେ ବେଣା ବୁଦା ଟେ ଉଠିଲା ବେଣାବୁଦା ତ ଜମି ପାଇଁ ଭଲ ନୁହଁ ନାଁ। ସିଏ ଲୋକ କଣ କଲେ। ବେଣା ବୁଦା ଟିକି ଉଠେଇକି ବନ୍ଧୁ ଫୋପାଡ଼ି ଦେଲେ ଦୂରକୁ ବନ୍ଧୁ ବୁଝିଲେ ନାଁ ଯେ ଯେହେତୁ। ତୁ ମୁଁ ମୋ ବିଲରୁ କାଢ଼ିକି ଆପଣଙ୍କ ବିଲରେ ପକେଇଲି ବେଣାବୁଦାଟା ଆପଣ ତ ରଖିବେନି। ଆପଣ କଣ କରିବେ ଆଗ ବିଲକୁ ଫୋପାଡିବେ ସେମତି ଫୋପାଡି ଫୋପାଡି ବନ୍ଧୁ କଣ ହେଲା ନା। ଆମର ଯୋଉଠୁ ବେଣା ବୁଦା ଯୋଉଠି ମାନେ ଯୋଉଠି ଆମର ଧାନ ବିଲ ନାହିଁ। ଧାନ ବିଲ ପଛୁକୁ କଣ ବେଣା ବୁଦା ବନ୍ଧୁଥାଏ। ସେ ସେଇଠୁ ଆରମ୍ଭ ଧୀରେ ଧୀରେ ଧୀରେ ଧୀରେ ଆରମ୍ଭ ହୋଇକି। ଆମର ଏଇନା ସେ ଯୋଉ ମାନେ ଯେତିକି ଲୋକ ମାନଙ୍କର ସେଠି ଥିଲା ଅନେକ ବିଲ ଥିଲା। ଏଇନା ସେଇଗୁରାକୁ ସବୁ ଆକ୍ରା ଆକ୍ରମଣ କରୁଛନ୍ତି। ଏଇନା ଏମିତି ହେଇଯାଇଛି ଆମର ଯେ ଆଉ ଚାଷ ଉପଯୋଗୀ ନାହିଁ ଯେ ଆମ ଜମି। ସେ ଜମିକି ବି ଆପଣ ଏବେ ଚିହ୍ନି ପାରିବେନି ଏମିତି ପରିସ୍ଥିତି ହେଇଛି ହଁ ବନ୍ଧୁ।
ଦେଖନ୍ତୁ ଆପଣ ଯୋଉ କହିଲେ ଜଣେ ଅନ୍ୟ ଜଣଙ୍କ ବିଲକୁ ତାଙ୍କ ବେଣା ବୁଦା ଫିଙ୍ଗି ଦଉଥିଲେ।
ହଁ ବନ୍ଧୁ। ବନ୍ଧୁ କୁହନ୍ତୁ?
ଦେଖନ୍ତୁ ଆପଣ ଯୋଉ କହିଲେ ଅନ୍ୟ ଜଣେ ଜଣଙ୍କ ଅନ୍ୟ ବୁଦା ଜମିକି ଆ ବେଣ ବୁଦା ଫୋପାଡ଼ି ଦଉଥିଲେ ବେଳା ବଦା ଫୋପାଡିିବା ସମୟରେ ଜଣେ ଚାଷୀ ଆପଣ ଜାଣିଥିବେ ବର୍ଷ ସାରା ଚାଷ କରେ ହଳ କରେ ତାପରେ ଇଏ କରେ। ଆ ବର୍ଷା ଋତୁ ଆସିବା ପରେ ଧାନ ବୁଣେ ଏବଂ ଶୀତ ଋତୁ ପର୍ଯ୍ୟନ୍ତ ରହେ ସିଏ ଯଦି ଆପଣ କହିଲେ ଯଦି ଶୀତ ଋତୁରେ ଯଦି ସେମାନେ ଚାଷ କରିବା ପରେ ମାନେ ଖରା ଋତୁରେ ସେ ଯଦି ସେ ବେଣାବୁଦା ଟି ଫୋପାଡି ଥାଏ ତାହେଲେ ବେଣାବୁଦା ଖ ଖରାପ ପ୍ରଭାବରେ ତ ଜାଣିଛନ୍ତି ବେଣା ବୁଦା ଉଠି ପାରିବ ନାହିଁ ବେଣା ଗଛ ଯେ ଗୁଣ କି ଯେକୌଣସି ଗଛ ହଉ ଏ ଏତେ ଅସହ୍ୟ ଗରମରେ କୌଣସି ଗଛ ବଞ୍ଚି ପାରିବ ନାହିଁ। ଆପଣଙ୍କ ଯୋଉ କହିଲେ ସେ ଗଛଟି ସେ ଫୋପାଡି ଦେଇଥିଲେ ଆଉ ଚାଷ ମଧ୍ୟ ଖରା ଦିନ ହେ ଫୋଫାଡିଲେ ମଧ୍ୟ ସେ ଚାଷ କରିବା ସମୟରେ ସେ ବିଣାଟି ଏ ଟ୍ରାକ୍ଟର ମାଧ୍ୟରେ ନଙ୍ଗଳ ମଧ୍ୟ
ନା ବନ୍ଧୁ ବୁଝିଲେନି ବନ୍ଧୁ ବୁଝିଲେନି। ଲଙ୍ଗଳ ବନ୍ଧୁ ଆମର ଆମର ଏଠି ବନ୍ଧୁ ଆମର ଏଠି ସମସ୍ତ ସେଇଟା କଣ ମୁଁ ଆପଣଙ୍କୁ ବୁଝେଇ ଦଉଛି ଭଲସେ ବନ୍ଧୁ ଦେଖନ୍ତୁ କଣ ହେଲା? ଧର ଆପଣଙ୍କ ବିଲରେ ଗୋଟେ ବେଣା ବେଣା ଗଛଟି ଉଠିଲା ବନ୍ଧୁ ଆପଣ କଣ କରିବେ ତାକୁ? ଉପାଡ଼ିବେ ଫୋଫାଡ଼ିବେ ଆପଣଙ୍କ ଟାକ୍ଟର ଡାକିବେ ଯଉ ବଡ ଯାନକୁ ଡାକିକି ତାକୁ ଉପାଡିକି ଫୋଫାଡିବେ କି? ଫୋଫାଡିବେନି ତାପରେ ବନ୍ଧୁ ଶୁଣନ୍ତୁ କଣ ହଉଛି? ଆମର ବନ୍ଧୁ ଏଇନା ଆମର ଯୋଉ ଗାଁ ଲୋକ ମାନେ ଅଛନ୍ତି। ଚାଷକୁ ଆଉ ଏତେ ପାୱଟି ଦଉନାହାନ୍ତି। ମାନେ ଚାଷକୁ ଆଉ ଏତେ ଗୁରୁତ୍ୱ ଦଉନାହାନ୍ତି ବନ୍ଧୁ ବୁଝିଲେ ନା।
ଆଜ୍ଞା।
କାରଣ ଏବେ ଚାଷକୁ ଗୁରୁତ୍ଵ ନ ଦବାର କାରଣ ବନ୍ଧୁ ସେ ଦେଖିଲେ ବନ୍ଧୁ ଏଇନା ସେ ଚାଷ ଜମିିକି ଯେତି ଉପଯୋଗୀକାକୁ ଆମକୁ ଆଣିବାକୁ ପଡିବ ତାଙ୍କୁ ଏତେ ପଇସା ଖର୍ଚ୍ଚ କରିବାକୁ ପଡିବ ଯେ ସେଇନା ସେ ମାନେ ବନ୍ଧୁ ସେ ବିଲ ହିଁ ଆଉ ନାହିଁ ବନ୍ଧୁ ବୁଝିପାରୁଛନ୍ତି କଣ କହୁଛି। ବିଲରେ ଯୋଉ ହିଡ଼ ଥାଏ ଚାରିପଟେ
ଆଜ୍ଞା।
ସେ ହିଡ଼ ବି ବନ୍ଧୁ ଆଉ ଦେଖାଯାଉନି। ମାନେ ବେଣା ବୁଦାରେ ଏତେ ଆକ୍ରାନ୍ତ ହେଇଗଲେଣି ଯେ ବେଣା ଗଛ ତେ ମାନେ ବନ୍ଧୁ ବହୁତ ମାନେ ଗୋଟେ ଗ ଉଚ୍ଚ ହାଇଟ ର ବେଣା ଗଛ ହିଁ ହେଇଯାଉଛି ବନ୍ଧୁ ମାନେ ଏତେ ବଡ ବେଣା ଗଛ ହେଇଗଲାଣି। ଆଉ ବନ୍ଧୁ ତା ଭିତରେ ନାନାଦି ପ୍ରକାର ଜୀବ ଜନ୍ତୁ ରହୁଛନ୍ତି ବନ୍ଧୁ ବୁଝିଲେ ନା। ସେଥିପାଇଁ ଆ ଦେଖନ୍ତୁ ବନ୍ଧୁ କୋଉ ଯାନ ଓସ୍ତା ଭିତରକୁ ଯିବାକୁ ଚେଷ୍ଟା ବି କରୁନାହାନ୍ତି ବନ୍ଧୁ। ସବୁ ଡରିକି ରହିଯାଉଛନ୍ତି ପଛରେ ବନ୍ଧୁ ବୁଝିଲେ ନା ବନ୍ଧୁ।
ମୁଁ ବନ୍ଧୁ କିଛି ମାନେ ବୁଝିପାରୁନାହିଁ ଆପଣ ଯଦି କହିଲେ ପ୍ରଥମତଃ ସେ ଆଉ ଅ ଜଣେ ଅନ୍ୟ ଜଣଙ୍କ ଜମିିକି ସେ ଗଛ ଫୋପାଡି ଦଉଥିଲେ। ଏବେ ସେ ପ୍ରଥମତଃ ସେ ଗଛକୁ ଫିଙ୍ଗିଥିଲେ। ଆ ସେ ସେବ ସେଥରକ କଣ ସେ ଯେ କୃଷକ ଜଣକ ଚାଷ କରିନଥିଲେ ନିଜ ଜମି?
ବନ୍ଧୁ କାରଣ ତ ହଉଛି ଏଇଆ। ଯେତେବେଳେ ସେ ଯୋଉ ଗୋଟେକ ଆରମ୍ଭ ହେଇଥିଲା ସେ କୃଷକ ଭାବିଥିଲେ କଣ କି ଏ ଗୋଟେ ଗଛ ଛାଳ ମୁଁ ଏତେ କଷ୍ଟ କରିବ କିଏ ତାକୁ ନେଇକି ଏତେ ଦୂରକୁ ବନ୍ଧୁ ପକେଇବ କି? ବନ୍ଧୁ ବୁଝିଲେ ନା କଣ କହୁଛି?
ସେ ତା ସେଇ ଅବହେ ଟି- ଛୋଟ ଅବହେଳାକୁ ନେଇକି। ଏଇନା ବନ୍ଧୁ ଟୋଟାଲ ଗାଁ ର ଯୋଉମାନେ ବି ଚାହୁଁଛନ୍ତି ଚାଷ କରିବାକୁ ବନ୍ଧୁ ବୁଝିଲେ ନା ସେମାନେ ବି ଆଉ କରିପାରୁନାହାନ୍ତି। କାରଣ ଏଇନା ଏତେ ବଡ ବଡ ବେଣା ଓ ଛ ହେଇଯାଇଛି ତା ଭିତରେ କୁ ବନ୍ଧୁ ଯିବାକୁ ଆପଣଙ୍କୁ ଆପଣଙ୍କୁ ହିଁ ଡର ମାଡିବ। ଆ ଚାଷ ତ ମାନେ ଭୁଲିଯାଆନ୍ତୁ ଆପଣ।
ଦେଖନ୍ତୁ ବନ୍ଧୁ ଏ ଶୁଣନ୍ତୁ ଶୁଣନ୍ତୁ ଯେତେବେଳେ ଗୋଟେ କୃଷକ ନିଜ ଜମି ଚାଷ କରିଥାଏ ସେ ପ୍ରଥମତଃ ଅନା ବନା ଗଛ ମଧ୍ୟ ଅ, ଫିଙ୍ଗିଥାଏ ନିଜ ଜମିରୁ ବାଛି ଫିଙ୍ଗିଥାଏ। ମୁଁ ମଧ୍ୟ ଏକ କୃଷକ ତେଁ- କୃଷକ ପରିବାରରୁ ଆସିଛି। ଯାହା ମୁଁ ଜାଣି ଜି ମୁଁ ନିଜେ ମଧ୍ୟ ବିଲକୁ ଯାଇଛି, ଆମ ଜମିିକି ଯାଇଛି, ଯେତେବେଳେ ଆମର ଧାନ ଗଛ ଲଗା ଯାଇଥାଏ। ଧାନ ଗଛ ଯ-କି ଅଲଗା କେଉଣସି ଗଛ ସେତେବେଳେ ମୁଁ ମଧ୍ୟ ନିଜେ ଯାଇ ଜମିରୁ ମଧ୍ୟ ଅନ୍ୟ ଅନା ଗଛକୁ କାଢି ଫିଙ୍ଗି ଥାଏ।
ବନ୍ଧୁ କାଇଁ ନା ବନ୍ଧୁ ଶୁଣନ୍ତୁ ଆମର ଏପଟ ର ବନ୍ଧୁ କୃଷକ ମାନଙ୍କର ଢାଞ୍ଚା ଟା ଟିକେ ଅଲଗା ପ୍ରକାର ବନ୍ଧୁ। ଆପଣ ଯୋଉ କହିଲେ ଅନା ମନା ଗଛ କାଢ଼ିବେ। ମାନେ ବେ-ଆମ୍ ଆପଣଙ୍କ ଚାଷ ଜମିିକି ଆ, ଆପଣ ପୁରା ସଫାସତୁରା ର ଖିବେ, ଆମର ଏପଟେ ବନ୍ଧୁ ଦେଖନ୍ତୁ କଣ ହଉଛି ଆମର ବନ୍ଧୁ ଏପଟେ କେବଳ ଧାନ ଚାଷ ହିଁ ହଉଛି। ବନ୍ଧୁ ବୁଝିଲେ?
ଆଜ୍ଞା।
ବ-ବ-ଯେହେତୁ ବର୍ଷରେ ଛଅ ବ-ଛଅ ମାସ ଆମର ଚାଷ ହବ। ଛଅ ମାସ ଆମ ବିଲରେ କିଛି ଚାଷ ହବନି ବନ୍ଧୁ ବୁଝିଲେ ନା।
ଆଜ୍ଞା।
ସେଇ ଯୋଉ ଛଅ ମାସରେ ଆମର ଯୋଉ ବେଣା ଗଛଟି ପଡିକି ବେଣା ଗଛ ବନ୍ଧୁ ମନେ ରଖିଥିବେ ତାର ତା ବିଷୟରେ ବନ୍ଧୁ ଆପଣଙ୍କ ଗାଁ ସେ ପଟେ ଥିବ କି ନାହିଁ ମୁଁ ଜାଣିନି। କିନ୍ତୁ ବେଣା ଗଛ ଏମିତି ଗୋଟେ ଗଛ ସେ ବନ୍ଧୁ କେବେ ପୋଡ଼ିଲେ ପୋଡ଼ି ହୁଏନି। ତାକୁ ଆପଣ ପୋଡିଦେବେ ହଁ ବନ୍ଧୁ
ଦେଖନ୍ତୁ ଏବେ ଏବେ ନାନା ପ୍ରକାର କୀଟନାଶକ ଦବା ସ କୀଟନାଶକ ଔଷଧ ମଧ୍ୟ ଆସିଲାଣି।
ନା ନା ବନ୍ଧୁ କି ବନ୍ଧୁ ବୁଝିଲି କୀଟନାଶକ ବନ୍ଧୁ ମିଳୁଛି ସବୁ ବନ୍ଧୁ ମିଳିବ। କିନ୍ତୁ ବନ୍ଧୁ ମୋତେ ନିଜେ କୁହନ୍ତୁ ଆପଣ ଏତେ ବଡ ଏରିଆରେ କୋଉ ଜ-ଚାଷ ଜମିରେ କିଏ ଜଣେ ଆଣିକି ଏତେ କୀଟନାଶକ ପକେଇ ପାରିବ କି? ମୋତେ କୁହନ୍ତୁ ତ?
ଦେଖନ୍ତୁ ବନ୍ଧୁ ହେଲା ଆଜିିକାଲି ଯେଉଁ ଅ, ଆ ଅ, ରାସାୟନିକ ପଦାର୍ଥ ଆସୁଛି ତାହାକୁ ଅଳ୍ପ ବିନିମୟରେ ମାନେ, ମୁଁ କହିବା ଅର୍ଥ
ଆପଣ କହୁଛନ୍ତି ଧୀରେ ଧୀରେ ମାନେ, ସେ ଯୋଉ ଜମିରୁ ଟିକେ ଟିକେ ଟିକେ ଟିକେ କାଢି କାଢି କାଢି କାଢି ଆମେ ଯିବା, ମାନେ ଛୋ ଟରୁ ଆରମ୍ଭ କରି ଆପଣ କହିବା କଥା ବନ୍ଧୁ ବୁଝିପାରୁଛି।
ଦେଖନ୍ତୁ, ଆଜ କାଲି ଯେମିତି ଉନ୍ନତ ହେଲାଣି ଏବେ ଯୋଉ ରାସାୟନିକ ପଦାର୍ଥ ଗୁଡାକ ଆସୁଛି, ସେମାନେ ପ୍ରାୟ ଏକ ମିଲିଲି ଟର ତୈଳରେ ପ୍ରାୟ ଆପଣ ଏକ ଏକର ମଧ୍ୟ ଏକ ଏକର ଏକର ମଧ୍ୟ ସଫା କରିଦେବ, ଯାହା ଫଳରେ ଆପଣ ଏକ ଏକର ପର୍ଯ୍ୟନ୍ତ ସଫା କରିପାରିବେ।
ବନ୍ଧୁ ନା ବନ୍ଧୁ, ଆମେ ତ ବନ୍ଧୁ ମୁଁ ଆପଣଙ୍କଠୁ କିଛି ଯାହା ହଉ ଜାଣିଲି। ରାସାୟନିକ ଏଇ ତୈଳ ବିଷୟରେ ମୁଁ ବନ୍ଧୁ ଏଇଟା କିଛି ଜାଣିନଥିଲି। ଆମ କୃଷକ କୂଳଙ୍କୁ ମୁଁ କହିବି, ଆମ ଗ୍ରାମର ଲୋକମାନଙ୍କୁ ଦେଖିବା ସିଏ ଯଦି ତାକୁ ଉପରିକାରିତା ନେହିପାରିବେ। ଆପଣଙ୍କଠୁ ମୁଁ ଏଇ ଜାଣିଲି। କିଛିଟା ମୁଁ ଏମିତି ଜାଣିନଥିଲି, ବନ୍ଧୁ, କେବେ।
ବନ୍ଧୁ, ଶୁଣନ୍ତୁ। ଆପଣ ଯଦି କେବେ କୌଣସି ଏବେ ତ ମୋ ପାଖରେ ସମୟ ନାହିଁ। ଆପଣ ଯେ ତେବେଳେ ବି ଆପଣଙ୍କର କୌଣସି କି ଅସୁବିଧା ଥିବ କିମ୍ବା କିଛି ପରାମର୍ଶ ନବାକୁ ଚାହୁଁଥିବେ, ମତେ ଆପଣ କଲ୍ ସମ୍ପର୍କ କରିପାରିବେ।
ହଉ ବନ୍ଧୁ, ଧନ୍ୟବାଦ ବନ୍ଧୁ। ନମସ୍କାର, ନମସ୍କାର ବନ୍ଧୁ।